ହ୍ୟାଲୋ।
କହ।
କଣ କରୁଛ? ହ୍ୟାଲୋ।
ହଁ।
କଣ କରୁଛ?
କିଛି ନାହିଁ।
ହଉ।
କହ
ଖାଇନ। ଓହୋ କେତେବେଳେ ଖାଇବ?
ଖାଇବି ଆଉ ଟିକେ ପରେ।
କଣ କିଛି କହୁନ?
କହିବା ପାଇଁ କିଛି ଆଉ ବାକ୍ୟ ବାକ୍ୟ ମୁଁ ପାଟିରେ ପସୁନି।
କୁହ ଯାହା ହେଲେ ମୁଁ
କଣ କହିବି?
ତର ତୋର କେତେଟା ହେଲାଣି କହିଲା।
ମୋର ଛଅଟା।
ଅହୋ ହଉ। ହଉ। ମୋର ବି
କେତେ ଟା?
ଛଅଟା।
ଛଅଟା।
ହୁଁ।
ହୁଁ ଆମର ତ ଏଠି ଦଣ୍ଡ କରୁଛନ୍ତି।
ଓହୋ ଦଣ୍ଡ ଏଇ ଟାଇମ ରେ ଦଣ୍ଡ ନାଚ ହୋଉଛି।
ଶିକୋଉଚନ୍ତି ଆଜି କାଲି ଚଉପାଠେ କରିବେ।
ଓହୋ। ଭଲ କଥା। ରଜରେ ଦଣ୍ଡ। ରଜରେ ଦଣ୍ଡନାଚ।
ଆଉ।
ଆଉ ତ ମୁଁ ଦଣ୍ଡରେ ଏ ସବୁଠୁ କାହା କଣ? କାହା ଅଭିନୟ ସବୁଠୁ ଭଲ ଲାଗେ?
ମୁଁ ତ ମୂଳରୁ ଦେଖିଯାଏନି।
ଦଣ୍ଡ ଜୀବନରେ କେବେ ଦେଖିନ?
ଦେଖିଛି ଏଇଟା ମତେ ଭଲ ଲାଗେନି।
ଓହୋ ଆଉ କଣ ଭଲ ଲାଗେ ତାହେଲେ?
ତେଣୁ ଭଲ ଲାଗେ ଏମିତି ସବୁ ବୁଲାବୁଲି କରିବା ପାଇଁ।
ଓହୋ ଆଉ। ହୁଁ ଫିଲ୍ମ ଦେଖିବାକୁ ଭଲ ଲାଗେନି? ନା ନାଇଁ?
ହୁଁ।
ଓହୋ।
ତତେ କୋଉ ଫିଲ୍ମ ଦେଖିବା ପାଇଁ ଭଲ‌ ଲାଗେ?
ମୋତେ ଓଲ୍ଡ୍ ଓଡ଼ିଆ। ପୁରୁଣା ଓଡ଼ିଆ ଆ ମୋ ଭାଷା ଯୋଉମାନେ ମୁଁ ମାନେ ଓଡ଼ିଆ ଭାଷା ମୋତେ ବହୁତ ପସନ୍ଦ ସେଥିପାଇଁ ମତେ ଓଡ଼ିଆ ଆଉ ପୁରୁଣା ଫିଲ୍ମ ମୋର ବହୁତ ପସନ୍ଦ।
ହଁ।
ହଁ।
ମୋର ତ ଧୂରନ୍ଧର ଆଉ।
ଧୂରନ୍ଧର।
ହୁଁ ହୁଁ।
ସେ ବି ଚଳିବ ହେଲେ ଓଡିଆ ଯେତେ ଯାହା ହେଲେ।
ହଁ। ଆଉ ମାଉସୀ କଣ ତରକାରୀ କରିଚନ୍ତି?
ଡାଲି କଥା ହବୁ କି ଦଉଛି।
ଡାଲି। ଓହୋ। ଆଉ ଭାଇ ଆସିଲେ ନା କାଲି କେତେବେଳେ ଆସିବେ?
କଣ କଥା ହବୁଉଣ୍ଡ କରିବୁନି ଆଉ ସେ କଣ କହି ସାରିବ ତାପରେ ଯାଇକି ତୁ କହିବୁ?